ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ ଭବ ତୁମେ। କୁହନ୍ତୁ ଭାଇ।
କଣ କରୁଛନ୍ତି?
ଏଇଟି ଭାଇ ବର୍ଷା ପାଗ ଟିକେ ଚିକେନ ପକୋଡା କରୁଚୁ ଆଉ। ଚିକେନ କୁ ଯୋଉ କୁକୁଡା କୁ କାଟିକି ଛାଣୁଚୁ ଆଉ। ବେସନ ଅ-ଅଳଦି ଦେଇକି।
ଏ ଖାଲି ବେସନ ହଳଦୀ ନା ଆଉ କଣ କଣ ପକଉଚ?
କଣ କହିଲେ ଭାଇ?
ଏ ଖାଲି ବେସନ ହଳଦି ନା ଆଉ କଣ କଣ ପକଉଚ?
ଶୁଣନ୍ତୁ ଚିକେନ ପ ପକୋଡା ଟା ଯୋଉ କୁକୁଡା ଟାକୁ ଯୋଉ ଛାଣିଆ ପାଇଁ ଛୋଟ ଛୋଟ ପିସ୍ କରିଆକୁ ପଡେ। ତାକୁ ଛୋଟ ଛୋଟ ପିସ୍ ବେଶୀ ଛଣା ଟାରେ ପକୋଡାରେ ଭଲ ଲାଗେ କଣ କି କଣ୍ଟା କଣ୍ଟା ପିସ୍ ପା। ତ ତାକୁ ଛୋଟ ଛୋଟ ପିସ୍ କରିକି ତାକୁ ଫାଷ୍ଟ ଭଲ ଭାବରେ ଧୋଇଦବା। ମୁଁ ଆପଣଙ୍କୁ ପୁରା ଶୈଳୀ ଟା କହିଦଉଛି ତାର ହେଲା, ଜାଣିବାକୁ ଚାହିଁବେ?
ଆ କୁହନ୍ତୁ ଭାଇ।
ହଉ। ଦେଖନ୍ତୁ ସେ କୁକୁଡ଼ା ଟାକୁ କାଟିକି ଛୋଟ ଛୋଟ ପିସ୍ କରିଦେବେ ପୁରା ଚ ମାନେ ଖାଇଲା ପରିକା ଛୋଟ ଛୋଟ ପିସ୍ ପକୋଡା ଯେମିତି ହବ ପକୋଡା ଟାରେ କଣ କି ଛୋଟ ଛୋଟ ପିସ୍ ଦରକାର୍। ତ ତାକୁ ସ ଭଲ ଭାବେ ସଫା କରିଦବା। ସଫା କରିସାରିଲା ପରେ ସେ ସେଥିରେ ଟିକେ ଲୁଣ ହଳଦୀ, କିଛିଟା ଲଙ୍କା ମାନେ ଆପଣ ଯେତିକି ରାଗ ଖାଇବେ ସେତିକି ଅନୁସାରେ ଲଙ୍କାଗୁଣ୍ଡ ଲଙ୍କାଗୁଣ୍ଡ, କଞ୍ଚା ଲଙ୍କା ଆପଣ ଦେଇ ପାରିବେ କାଟିକି ଛୋଟ-ଛୋଟ-ଛୋଟ ପିସ୍ କରିକି କ କଞ୍ଚା ଲଙ୍କା, ଧଣିଆ ପତ୍ର, ବେସନ ଆଉ କର୍ଣ୍ଣଫ୍ଲୋର, କର୍ଣ୍ଣଫ୍ଲୋର ପାଉଡ଼ର। ଆଉ ଯୋଉ କଣ କହିଲେ ଆପଣ ଦେଇ ପାରିବେ ଚାଉଳ ଗୁଣ୍ଡ ଯଦି ଆପଣଙ୍କ ଘରେ ଥିବ ଚାଉଳର ଗୁଣ୍ଡ ଟା। ସେଟା ଦେଇ ପାରିବେ। ଟିକେ ଟିକେ ମାନେ କଣ କଲେ ଯୋଉ କ୍ରିସ୍ପି ଇଂଲିଶ କଣ କୁହନ୍ତି ସେଟା ହବା ପାଇଁ। ନହେଲେ ନାଇଁ ଇଏ କରିବା ପାଇଁ, ଚାଉଳ ଟାଣ ଟିକେ ହବା ପାଇଁ ଚାଉଳ ଗୁଣ୍ଡ ଟା ଦିଆହବ। ନହେଲେ ନାଇଁ ସୁଜି ଯଦି ଆପଣଙ୍କ ଘରେ ଅଛି ସୁଜି ପକେଇ ପାରିବେ। ତାପରେ ସେଟାକୁ ଭଲ ହେବା ପାଇଁ ଗୋଳେଇ ଦବା। ଗୋଳେଇ ଦେଇ ସରିଲା ପରେ ପକୁଡ଼ି ଆପଣଙ୍କ ଘରେ ଛାଣିଥୁବେ ଯେମତି ସେମିତି ପିସ୍ ଟାକୁ ବେସନ ବୁଡ଼େଇ କି ତାକୁ ଭଲ ଭାବେ ବେସନରେ ଗୋଳେଇ କି ତାକୁ ତେଲ କଡ଼େଇ ତେଲ ଟିକେ କଡ଼େଇ ରେ ପକେଇକି ଗରମ କରିଦବା। ମୁଁ ଭାଇ ୟୁଜ କରୁଛି ସୋରିଷ ତେଲ।
ଓଃ ଭାଇ କଚି ଘନି ସୋରିଷ ତେଲ ନା ଖାଲି ନର ସୋରିଷ ତେଲ?
ୟାଚ୍ ତାକୁ କହୁଛନ୍ତି କଚି ଘନି ସୋରିଷ ତେଲ। ଆମର ଡବଲ ହରିଣ ସୋରିଷ ତେଲ।
ଓହୋଃ ଡବଲ ହରିଣ ଭାଇ ନା?
ଆ ସେଠୁ ଆ ପକେଇ ଦେଲା ପରେ ସବୁ ତେଲ କଡ଼େଇ ରେ ଏରା ବ ଟିକେ ସମୟ ଅପେକ୍ଷା କରିବେ। ତା ଯେତେବେଳେ ତା ରଙ୍ଗ ଟା ଟିକେ ଟିକେ ମାଟିଆ ରଙ୍ଗ ହେଇଯିବ ବ୍ରାଉନ କଲର ର ତ ସେତେବେଳେ ତାକୁ ଆମେ କାଢ଼ି ଆଣିବା। କାଢ଼ି ଆଣିଲା ପରେ ତାକୁ ଆମେ ଖାଇ ପାରିବା ଆଉ ଭଲ ଲାଗେ ଗରମ ଗରମ ପକୋଡା ଟା ଆଉ।
ହଉ ଭାଇ କ ଟମାଟୋ ସସ୍ ଟିକେ ପକେଇକି ଖାଇବେ ଭଲ ଲାଗିବ ଭାଇ।
ହଁ ଆପଣଙ୍କ ଘରେ ଯଦି ଚଟଣୀ ଥିବ ନ ହେଲେ ନାଇଁ ଯଦି ଆପଣ କଣ କରିବେ ଲଙ୍କା ଟିକେ ଆଣି ଆସିବେ। ଲଙ୍କାକୁ ପୁରା କାଟିଦେବେ, କାଟି ଦେଇକି ହେମ ଦସ୍ତାରେ ପକେଇ ଦେବେ। ପକେଇ ଦେଇକି ହାଲକା ହାଲକା ମାନେ ଛେଦରା କରି ଛେଚି ଦେବେ। ଛେଦରା କରି ଛେଚିଲା ପରେ ତାକୁ କଣ କରିବେ ଗ୍ରାଇଣ୍ଡିଙ୍ଗ୍ କରିଦେବେ। ଆପଣଙ୍କ ର ଗ୍ରାଇଣ୍ଡର ଥିବ, ନହଲେ ଶିଳରେ ବାଟିଦେବେ। ତାର ରସ ଟାକୁ ଗୋଟେ ଜାଗାରେ ରଖିଦେବେ। ଆଉ ଛେଦରା ରା ସବୁ ଅଲଗା କରି ଦେବେ ଛାଣି ଦେବେ। ତାପରେ କଣ କରିବେ ନା ସେଥିରେ ଆପଣ ଧଣିଆ ପତ୍ର ଟିକେ ପକେଇ ଦେବେ। ଆଉ ଇଏ ଟିକେ ପକେଇକି ଆଉ ଥରେ ଟିକେ ପେଶି ଦେବେ, ପେଶି ଦେଇକି ତାକୁ ରସୁଣ ଆଉ ଥରେ କାଢ଼ି ଦେବେ। ସେଇଟା ସେଇ ଚଟଣି ଟା ମଡ଼େଇ କି ଖାଇବେ ଭଲ ଲାଗିବ।
ଓହୋଃ। ହଉ ଆଉ।
ଆଉ ଭାଇ ଆପଣଙ୍କ ଗାଁରେ ସବୁ ମାନେ ଦେଶୀ କୁକୁଡା ଅଛନ୍ତି ନା ନାହାନ୍ତି ଆଉ।
ଭାଇ କଣ କହିଲ ଦେଶୀ
ଆପଣ କୁକୁଡା।
ଭାଇ ଅଛନ୍ତି ଯେ କେହି ତାର ଅଧିକ ଦାମ୍ ରେ ଭାଇ ବିକ୍ରି କରି ନିଅନା। ସେଥିପାଇଁ ଭାଇ ଆମେ ବଇଲର ଆଣି ନା ଖାଇଦୋଉଚୁ ଭାଇ ଆଉ।
ହଁ ସବୁ ଚଳିବ। ହଁ ସବୁଥିରେ ପୋଷଣ ଅଛି।
ହଁ ଭାଇ ବା ହେଇଥିପାଇଁ ତ ଭାଇ ଖାଉଚ ପୋଷଣ ପାଇଁ ଭାଇ।
ହଁ ଠିକ୍ ଠିକ୍। ହଁ ଆଉ ଭାଇ କଣ କୁହନ୍ତୁ। ଆପଣ ଯୋଉ ଖାଇବା ପିଇବା ବିଷୟରେ ଆଉ କଣ ଘରେ ଆପଣ ଆଜି ହେଇଥିଲା?
ଭାଇ ଆମ ଘରେ ପାଇଁ ଆଜି କସ୍ତୁରୀ ଛତୁଆ ବି ପ୍ରସ୍ତୁତ ହୋଇଚି ହେଲା ଭାଇ। ଆ ପ୍ର ହଁ ଭାଇ କସ୍ତୁରୀ ଛତୁଆ ଭାଇ ଆ ନା ଭାଇ ପ୍ରସ୍ତୁତ ହେଇଚି ଆମ ଘରେ ଭାଇ ପ୍ରତ ଦୋକାନରୁ ଭାଇ ଆମେ ଟିକେ ଚୁଡା ଆଣୁ ହାରି ହେଲା। ଚୁଡାକୁ ଭାଇ ଦେଶୀ ବ୍ରୋ ଭାଇ ଚୁଡା ଗ୍ରାଇଣ୍ଡି ହଁ ଭାଇ ହୁଁ ନାଇ ଭାଇ ଆମର ଯୋଉ ଦେ ଇଏ ଚୁଡା ଟିକେ ସ ମାନେ ଟି ଟିକେ କମ୍ ହେଇଗଲା ବୋଲି ଟିକେ କସ୍ତୁରି ଛତୁ ସେଇଥିପାଇଁ ଆମେ ଦେଇଦେଲୁ କସ୍ତୁରି ଛତୁଆ ଭାଇ ଆଉ। ସେଇ କସ୍ତୁରୀ ଛତୁଆ ଉପରେ ଭାଇ ଟିକେ ଚିନି ଟିକେ ଅମୁଲ ଟିକେ ଭାଇ ପକେଇଦବ ଯଦି ଚିନି ନ ଥିବ ଭାଇ ଗୁଡ ଟିକେ ପକେଇଦବ। ଭାଇ ଟିକେ କିନ୍ତୁ ଗୋଳେଇ ଦବ ଚାମଚରେ ଟିକେ ଭାଇ ପାଣି ଦବ। ଯଦି ଥଣ୍ଡା ପାଣି ଅଛି ତାହେଲେ ଟିକେ ଆହୁରି ମଜା ଲାଗିବ। ଥଣ୍ଡା ପାଣି ଟିକେ ଦେଇଦବ ଭାଇ ହଲେଇ ଦବ ପିଇଦବ ଭାଇ ବଢିଆ ଲାଗିବ। ଏ ପେଟ ଥଣ୍ଡା ମନ ଥଣ୍ଡା ହୋଇ। ଭାଇ ଥଣ୍ଡା ରହିବ ତୁମ ମୁଣ୍ଡ ଇଏ ଆଉ ସବୁ ଥଣ୍ଡା ରହିବ ଆଉ।
ଠିକ୍ ଠିକ୍ ଅଛି। ଭଲ ସେ ଭଲ ହେଲା ଆଉ ଏ ଆପଣଙ୍କ ଯୋଉ ଢେ ଙ୍କାନାଳରେ ଅବସ୍ଥିତ କପିଳେଶ୍ଵରଙ୍କ ମନ୍ଦିର କପିଳାସ ମନ୍ଦିର‌ ଆପଣ ଯାଇଚନ୍ତି କେବେ ସେ
ହଁ ଭାଇ ଯାଇଚୁ ବୋହୁତ ଥର ହେଇଯାଇଚି। ଭାଇ ଠାକୁ ଭାଇ ନା ଆମ ଘରଠୁ ଭାଇ ଚାଳିଶ କିଲୋମିଟର ଭାଇ ହବ ହେଲା।
ହେଲା ଆଚ୍ଛା ଆଚ୍ଛା
ଭାଇ ଟିକେ ମାନେ ଇଏ ହବ ଟିକେ ଲାଗିବ ପରିଶ୍ରମ ଟିକେ ଲାଗି
ସେଟା ଟିକେ ଆମ ଘରଠୁ ବୋହୁତ ଦୂର ହେଇଯାଉଚି ତ ସେଇଥିପାଇଁ ମୁଁ ଜା ଇପାରୁନି ଆପଣ ଟିକେ କହିଲେ ସେ ବିଷୟରେ ମତେ ଟିକେ କିଛି ଜାଣି କୁ ଭଲ ଲାଗିଲା ତାହେଲେ ମୁଁ ଯିବି ଆପଣ ଟିକେ ତା କପିଳାସ ଯାଇଚନ୍ତି ତା ବିଷୟ କୁହନ୍ତୁ କଣ କେମିତି?
ହଁ ଭାଇ ସେଇଟା ଗୋଟେ ମାନେ ପାଅ କପିଳାଶଟା ଗୋଟେ ପାହାଡ। ବଡ ଭାଇ ଘଞ୍ଚ ଜଙ୍ଗଲ ଉପରେ ଗୋଟେ ପାହାଡ ଅଥି ସେଇଥିରେ ଆ ମେ ଭାଇ ଚଢିବାକୁ ପଡିବ ତେରଶହ ପାହାଚ ତେରଶହ କେ
ତେରଶହ ବାଉନ ମୁଁ ଦେଖୁଥିଲି ୟୁ-ୟୁଟ୍ୟୁବରେ। ଆଜ୍ଞା।
ତେରଶହ ବାଉନୁ ପାହଚ ଭାଇ ଚଢିଲା ପରେ ଭାଇ କା ବା-ବାବା କପିଳେଶ୍ଵରଙ୍କ ମନ୍ଦିରରେ ଆପଣ ପହଞ୍ଚିବେ।
ଆଚ୍ଛା ପାହା ତେରଶହ ବାଉନ ପାହାଚ ଚଢି ଯିବାକୁ ପଡିବ ନାଁ।
ହଁ ଭାଇ ତେରସ ଆଉ ପୁଣି ଘାଟି ଭାଇ ଘାଟି ଅଛି ପାହାଡ ପୁରା ଘାଟି ଘଟି ଚଢିବେ ତାପରେ ଯାଇକିନା ପୁଣିିବେ ଘାଣ୍ଟି ଯାକେ ଭାଇ ଗାଡି ପଳେଇବ। ଭାଇ ଗାଡିରୁୁ ଓହ୍ଲେଇବେ ତାପରେ ଚଢିବେ ଭାଇ ସେଠି ଦୋକାନ ତ ଆଗରେ ଦି ତିନିଟା ଅଛି ଭାଇ। ସେଇଠି ସବୁ ଦୀପ ବିିପ ଭାଇ ନଡିଆ ବଡିଆ କିଣିବେ ଯାଇକିନା ଭାଇ ବହୁତ ଭିଡ ହଉଛି ଭାଇ। ତ ଭାଇ ଧାଡିରେ ଠିଆ ହବାକୁ ଭାଇ ପଡିବ ଧାଡିରେ ଠିଆ ହେଲେନା ଆପଣଙ୍କର ଯେତେବେଳେ ସମୟ ଆସିବ ଜିବେ ଦର୍ଶନ କରିବେ ତାପରେ ଭାଇ ଆସିବେ ଭାରିବି ହେଲା। ଆପଣ ମନ୍ଦିରରୁ ବାହାରିକିନା ଭାଇ ଡାଇରେକ୍ଟ ଗୋପାନ ଘରକୁ ଆସିବେନି ଏଠି ଯୋଉଟେ ଅଛି ଗୋଟେ ଭୋଜନାଳୟ ଏଇ ମନ୍ଦିର ପ୍ରସାଦ ହେନ୍ତି ସେଠି ଦିଆଯାଉଛି। ଭାଇ ଅଶୀ ଟଙ୍କାରେ ଭାଇ ସାଧା ମିଲ୍ ଦଉଛନ୍ତି ଭାଇ ସେଇଟା ଖାଇବେ ଭାଇ ସେଇଟା ତା ମ ଭ ପ୍ରସିଦ୍ଧ ଭାଇ ବଢିଆ କିନା ଭାଇ ଭାଇ ସେଠି କରନ୍ତି ଭାଇ ବାର ଅନୁସାରେ କରନ୍ତି କିନ୍ତୁ ଅରୁଆ ତ ଡାଲମା ଖିରି ଭାଇ ଖଟା ଭାଇ ନିତିଦିନ ଆଉ କୋବି ତରକାରୀ ତରକାରୀ କରୁଛନ୍ତି ସେଇଟା ସବୁ ଏଇ ବାର ଅନୁସାରେ ସେମାନେ କରୁଛନ୍ତି। ହୀର ଭାଇ ଖାଇବେ ଭାଇ ଖାଇବେ ତାପରେ ଆସିବେ ଆଉ ପାହାଡ ବୁଲିବେ ଭାଇ ତାପରେ ଆସିବେ ଭାରି ଘରକୁ ଆଉ ଆ ବହୁତ ମଜା ଲାଗିବ ଭାଇ।
ଆଉ ଭାଇ ସେଠି କଣ ମୁଁ ଶୁଣିଥିଲି କି ସୀତା ସୀ ସୀତା ଏନ୍ତୁଡିଶାଳ ଏମିତି କଣ ଗୋଟେ ଅଛି।
ହଁ ଭାଇ ତା ମନ୍ଦିରରେ ପୁଣି ଆଉ ଟିକେ ଉପରକୁ ଯିବେ ତାପରେ ଭାଇ ମଠରା ଥିବ। ବାବା ମାନଙ୍କର ସବୁ ମଠ ହୁଁ ଭାଇ ଟିକେ ଚଢିବାକୁ ମନ୍ଦିର ମନ୍ଦିର ତା ଉପରେ ଆଉ ଟିକେ ଯଥା ଚଢିବ। ପାହାଡ଼ ଚଢିଲା ପରେ ଦେଖିବେ ଏଇଠି ସବୁ ଅଥୟ ଇଏ। ଜଜ୍ଞା ଭଜ୍ଞା ଭାଇ ହଉଥିବ ସେଇଠି ସେଠି ବି ଭାଇ ଭଲ। ଅତି ଦୃଶ୍ୟ ଭାଇ ପୁରା ପାହାଡ କ ନା ମନ୍ଦିର।
ଯିବ ବୋଲି।
ଭାଇ ମନ୍ଦିର ବାହାରକୁ ଯିବ ତାପରେ ତେରଶହ ଇଏ ଚଢିଲା ପରେ ଯାଇକିନା
ମାନେ ଫାଷ୍ଟ ଗାଡି ନେଇକି ଯିବ ତାପରେ ପୁଣି ତେରଶହ ବାଉନ ପା ଚଢିବ ତାପରେ ଯିବ।
ହଁ ଭାଇ।
ଯଦି ଆଜ୍ଞା ଯିଏ ମାନେ ଚଢି ପାରେ ନାହାନ୍ତି ବୁଢା ବୁଢ଼ୀ ଅଛନ୍ତି ତ ସେ କେନ୍ତି ଯାଉଛନ୍ତି?
ଭାଇ ଚଢିବାକୁ ପଡିବ ବୁଢାବୁଢ଼ୀଙ୍କ ପାଇଁ ଭାଇ ମୁଁ ତ ଏତେ ବିଷୟରେ କିଛି ଜାଣିନି?
ଆଚ୍ଛା ଆପଣ ଚଢିକି ଯାଇଛନ୍ତି ସେଥିନାଇଁ ଆପଣ କହୁଛନ୍ତି ହଉ ଠିକଠିକ ଅଛି ଆଜ୍ଞା। ଆଚ୍ଛା ଏମିତି କଥା ଆଉ ଯୋଉ ଉପରେ ଯୋଉ ମଠ ଅଛି ସେୋଉ ମଠରେ ମାନେ କେମିତି କଣ? ମୁଁ ତ ଶୁଣିଥିଲି କି ତାର ୟୁଟ୍ୟୁବରେ ଦଉଥିଲା କି ସେ ରେ ଠକେଇ କରିଛନ୍ତି ସବୁ ବାବା ମାନେ।
ଭାଇ ଠକେଇ କରୁଛନ୍ତି କି ନାଇଁ ଭାଇ ଜାଣିନି କିନ୍ତୁ ମୁଁ ଯେତେବେଳେ ଯାଇଥିଲି ଜଣେ ବାବା ସ ସବୁ ଆସିଥିଲେ। ମୋ ମଥାରେ ଭାଇ ଚନ୍ଦନ ଟିକେ ଲଗେଇ ଦେଇଥିଲେ ମୁଁ ତାଙ୍କୁ କିଛି ପଇସା ଦେଇଥିଲି ମୁଦ୍ରା ଭାଇ ଦେଇଥିଲି। ତାପରେ ଭାଇ ଯାଇକିନା ଆମେ ଏଠି ଫଟୋ ଫଟୁ ନା ସେ ଆସିଲେ ଡାଇରେକ୍ଟ ମାନେ ପୁରା ଲଗେଇଦେଲେ। ଚନ୍ଦନ ଯେହେତୁ ଚନ୍ଦନ ଲଗେଇଛନ୍ତି କିଛି ପଇସା ଦବା କଥା ସେଇଥି ପାଇଁ ଦେଇଦେଲି ଆଉ
ସେମିତ କୋଉ ଶାସ୍ତ୍ରରେ ଆଜ୍ଞା ଲେଖାହେଇନି ଚନ୍ଦନ ଲଗେଇଲେ ପଇସା ଦବା ହବ।
ଭାଇ ଖୁସି ରେ ଯିଏ ଯାହା ଦବ ଆଉ ଭାଇ ହେଇଠି ଲେଖା ହେଇଛି ଯେ ଭୋଗ କାହା ଆଉ। କୁ ଦିଆନ୍ତି ନାହିଁ ଯୋଉ ଇଏ। ନହେନେ ସେ ଛଡେଇ ଛୁଡେଇକି ନା ନେଇ ଯାଉଛନ୍ତି ନା ମାଙ୍କଡ ମାନେ ଭାଇ ପ୍ରବଳ ହେଟି ଅଛନ୍ତି। ଭାଇ ହେଇ ଗୁରା ଟିକେ ଧ୍ୟାନ ଦେବେ ଛଡେଇକିନା ନେଇଯିବେ ଭାଇ ଚଷ ଚଷମା ଯଦି ହେଇ ଥିବ ନେଇଯିବେ ଟୋପି ଫୋପି ନେଇଯିବେ ବା ଏମିତି ପର୍ସ ନେଇଯିବେ ଭାଇ। ସେଗୁଡା ଟିକେ ଦେଖି କିନା ନବ। ଭାଇ ଆମ ଦେହରୁ ନେଇଯାଇଛନ୍ତି ଭାଇ ଭୋଗତ ହେଇଥି ପାଇଁ ଭାଇ କହୁଚି।
ଓ ଆଚ୍ଛା ଆଛା। ଆପଣ ଭାଇ ସେଠୁ ଯୋଉ କଣ କହିଲେ ଭୋଗ ଯୋଉ। କିଣନ୍ତି। ଆଉ ମାନେ ତଳ ଯୋଉ ମନ୍ଦିର ଯୋଉ ରଖିବେ ସେ ଗାଡି ସେଠି କିଣିବେ ନା ଚାଲି ଗଲା ପରେ। ଉପରେ ଯୋଉ ମନ୍ଦିର ଥିବ ସେଠୁ କୀଣିବେ।
ଭାଇ ଗାଡି ଥୋଇଲା ପରେ ଯୋଉ ମନ୍ଦିରରା ସବୁ ଥାଏ ସେଇଠୁ ଭାଇ ମୁଁ।
ଏଇ ଯୋଉ ମନ୍ଦିର କହୁଛି ସରି ଦୋକାନ ବା ଯୋଉ ଗୁଡା ଥାଏ ସେଇଠୁ କିଣୁ।
ହଁ ଭାଇ ମୁଁ ହେଇ ଦୋକାନ ପାଖରେ ମୁଁ କିଣିଥିଲି ଗାଡି ଥୋଇଲା ବେଳେ ଷ୍ଟା
ଆଚ୍ଛା ଆଚ୍ଛା।
ଭାଇ ଭିଡ ଦିନରେ ତ ହେଇ ଘାଟି ରୁ ଭାଇ ଚାଲିବାକୁ ପଡିବ। ତ ଏବେ ଯୋଉ ରଜ ଗଲା ଭାଇ। ସେଇ ଥିରେ ଯାଇଥିଲୁ ଭାଇ ସେଇ ଘାଟି ରୁ ହିଁ ଚାଲିଲୁ ଭାଇ ଗାଡି ଯିବା ପାଇଁ ଭାଇ ବାଟ ନଥିଲା।
ଆଜ୍ଞା।
ଭାଇ ଏମିତି ସବୁ ପରିଶ୍ରମ ଭାଇ କରିବାକୁ ପଡିବ।
ଆଉ ଭାଇ ବର୍ଷା ଦିନେ ତ କପିଳାସ ଏ ଯୋଉ ପାହାଚ ତେରଶ ବାଉନ ପାହାଚ। ତ ସେଟା ତ ପାହାଡ ଉପରେ ନା ତ ସେଟା ସିଉଳି ଫିଉଳି ହେଇ ଯାଇଥିବ ଲୋକ ତ ପଡି ଯାଉଥିବେ।
ହଁ ବା ଏ ବର୍ଷା ଦିନେ ଭାଇ ଟିକେ ଲୋକ ସତର୍କ ହେଇକିନା ଯାଆନ୍ତି। ଭାଇ କେହି କେହି ତ ଯାଆନ୍ତି ବି ନାହିଁ ବର୍ଷା ଦିନେ କାରଣ ଯଦି ଯାଆନ୍ତି ବି ହେଇ ପା ପାହାଡ ରେ ଭଲ ଦୃଶ୍ୟ ଥାଏ ସେଇରା ସବୁ ଦେଖିକିନା ଆସନ୍ତି। ଆଉ ଯାହାର ସକ୍ଷମ ଅଛୁ ଭାଇ। ଉଁ ଟୋକା ଟୁକୁ ପୁରା ମଜବୁତ ଥିବ ଭାଇ ସିଏ ଯିବ ଆଉ।
ଆଜ୍ଞା ଆଉ ମାନେ କେତେ କେ କେତେଟା ସମୟରେ ଗଲେ ଆମେ ଜାଣିପାରିବା କି ଠିକ ସମୟ ଟା ହବ।
ଭାଇ ଏବେ ତ ଆସିଲାଣି ଇଏ ମାସ। ଠାକୁରଙ୍କ ବା ମାସ କଣ ଭାଇ ଏ ମାସ। ସେଟା ନ ଭାଇ ମୋର ମନେ ପଡ଼ୁନି ଭାଇ ଠିକରେ। ସେଇ ମାସରେ ଭାଇ ଯାଆନ୍ତୁ ଆଉ ହଉ ଭାଇ ଆପଣଙ୍କ ସହିତ। କଥା ହବାରୁ ବହୁତ ମଜା ଲାଗିଲା ଭାଇ ଧନ୍ୟବାଦ୍‌ ଭାଇ।
ଆପଣଙ୍କ ସହିତ କଥା ହେଇକି ମତେ ବହୁତ ନ ଜାଣିବାକୁ ମିଳିଲା କି କପିଳାସ। ତୁମ ବିଶୟ ଠାକୁରଙ୍କ ବିଶୟ ଧନ୍ୟବାଦ ଭାଇ।
ଜୟ ଜଗନ୍ନାଥ ରାଧେ ରାଧେ ଜୟ ଶ୍ରୀରାମ।
ଜମା ତ ଲାଗେନି।